ହଁ ସାଙ୍ଗ,
ଆଜ୍ଞା ନମସ୍କାର ହଁ କଁ କରୁଥିଲେ,
ଏଇଠି କାମ ଚାଲିଛି ଆଉ, ରୋଷେଇ କାମ ନାଇଁ ଚାଲିଲିଛି,
କଣ ଆଜି ରୋଷେଇ ରେ?
ଆଜି ଭାତ ଛୁଇଁ ତରକାରୀ ଆଉ ଭେଣ୍ଡି ଆଳୁ ଭଜା,
ନା ଛୁଇଁ ଯୋଉ କହିଲି ଯୋଉ ଏଇ ସଜନା ଛୁଇଁ ନା ଆଉ କଁ?
ହଁ ସଜନା ଅଛ,
ଆପଣଙ୍କ ଗଛରେଇଥିଲେ,
ନାଇଁ ଗଛରେ ହେଇଥିଲା ସରିଗଲାଣି ଏଠି ଆଉ ଜଣଙ୍କ ଗଛରେ ହେଇଥିଲା ଯେ ପଡିଶା ଘର ଦେଇଥିଲେ,
ହଁ ଛୁଇଁ ରେ କେତେ ଭିଟାମଗ କଁ ଅଛି
ସଜନା ଛଇଁରେ ବହୁତ୍ ଭିଟାମିନ ଅଛି କ୍ୟାଲସିୟମ, ଭରପୁର ମାତ୍ରାରେ ଝଜନ୍ ଛୁଇଁ ପତ୍ର, ତା ପତ୍ରରେ ଯେ ଶାଗ କୁହନ୍ତି ଆମର ଖଜନା ଶାଗ,
ତା ଫୁଲକୁ ବି ଖାଆନ୍ତି ଭାଜିିକି ପତ୍ର କୁ ବି,
ହଁ ଫ ପତ୍ର ଫୁଲ ତା ଫଳ ସବୁ କୁ ଖାଆନ୍ତି,
ହୁଁ ସେଟା ଲଗେଇବା ବି ସହଜ ଏତେ ବି କଷ୍ଟ ନୁହେଁ ସେ ଗଛ ଲଗେଇବା,
ଏଇ ବର୍ଷା ଦିନଲେ ତାର ଡାଳ ଖଣ୍ଡେ ପୋତିଦ ଦେଲେ ବି ସେ ଆରାମ ସେ ହେଇଯିବ,
ପଜନ ଛୁଇଁ ର ମାନେ କେତେ କେ,
ସଜନା ଛୁଇଁ,
କୋଉ-କୋଉ ଆଇଟ କରିପାରିବେ ଛୁଇଁଲେ?
ସଜନା ଛୁଇଁକି ତରକାରୀ କରିକି ଖାଉ ଆମେ, ଭଜା କରିକି ଖାଉ ତାପରେ ସନ୍ତୁଳା ବି କରିକି ଖାଆନ୍ତି, ଏ ତାପରେ ଏବେ ମାନେ, ଏ ଆଚାର ବି ତାକୁ କରିବ ଜମି ମାନେ ତାକୁ ଇସ୍ ଟିକେ ସିଝେଇକି, ଶୁଖେଇ ଦିଅନ୍ତି ଖରାଦିନେ ସେଟା ତ ଶୀତଦିନ, ଫଳ ନା ଶୀତ ଦିନ ସରୁ-ସରୁ ଖରା ଦିନ ଯେ ଆସେ ସେ ସେତିକବେଳେ ତାକୁ ମୁଁ, ଖେଇକିନା ରଖି ଦିଅନ୍ତି କୋଳି ଆଚାରରେ ତାକୁ ପକାନ୍ତି,
ଆପଣଙ୍କୁ ଭଲ ଲାଗେ ଖାଇବା ପାଇଁ,
ବର୍ଷ ସାରା ଖାଆନ୍ତି ହଁ ମୁଁ ବି କରେ ଦିଥର କରିଛି ସେମତି,
ଏବେ ଗୋଟେ ନୂଆଇଟମ୍ ଯୋଉ ମାନେ ହଉ ଫିଙ୍ଗର ଚିପସ୍ କରୁଛନ୍ତି ଛୁଇଁ ପକେଇକିରି କିଏ ଆଣୁଛନ୍ତି ଆଉ ଘାଟ୍,
ହଁ-ହଁ,
ଗନା ଛୁଇର ହୁଁ ତା ଚାହିଦା ସବୁବେଳେ ରହିଥାଏ,
ଆଉ ଦି ପ୍ରା ଥାଏ ସିଏ ଗୋଟେ ସଜନା ଥାଏ ଗୋଟେ ମଗୁ ନ ଥାଏ, ଆଉ ମୁଗୁରା ଛୁଇଁଟା ଟିକେ ଖାଇବା ପାଇଁ ଏତେ ର, ରସ ଥାଏ କିନ୍ତୁ ଏତେ ମାନେ ସ୍ଵାଦ ଲାଗେନି କିନ୍ତୁ, ସଜନା ଛୁଣି ଯୋଉଟା ଆମ ଦେଶୀଟା ସେଇଟା ବହୁତ ସ୍ବାଦିଷ୍ଟ ସ୍ଵାଦିଷ୍ଟ।
ହଁ।
ଆଉ ତାକୁ କଣ କରୁଛନ୍ତି ନା। ହଁ, ସେଇ ଛୁଇଁ ଯୋଗୁରଚ ଆଚାର କରୁଛନ୍ତି। ଆଉ ତ ବେବେ ବିଭିନ୍ନ ପ୍ରକାର ଭୋଜିର ଆଇଟମ୍ ବି ବନାନି। ଫିଙ୍ଗର ଚିପ୍ସ୍ କରୁଛନ୍ତିି ମିକସ୍ ଭେଜି ଯେଉଁ ତରକାରୀ ବହୁତ ତାଧିଏରେ ପକେଉଛନ୍ତି।
ହଁ।
ନାଇଁ
ସୁପ୍ ବି କରୁଚନ୍ତି ତାକୁ ବଡ଼ ବଡ଼ ହୋଟେଲ ମାନେଙ୍କରେ ଦେଖିବ।
ହଁ ହଁ। ପିଲାମାନେ ଛୋଟ ପିଲା ଯୋଉଁ ଖଆନ୍ତି ଛଅ ମାସ ପରେ ଯୋଉ ଖାଆନ୍ତି ଛୋଟ ପିଲା। ସେମାନେ ବି ତାଙ୍କ ପାଇଁ ବି ଭଲ ଉଁ କହିବେ ଭଲ ଗ୍ରୋଥ।
ଛତା ବାହାର କରିକି ଦିଅନ୍ତି।
ହୁଁ ତା ଭିତରେ ଆଉ ସଜନା କୋଉଁ କୋଉଁ ଆଇଟମ ରେ ପଡ଼େଇକି ବନାଅ।
ସଜନା ଶାଗ।
ସଜନା ହଁ, ଶାଗ।
ସେଜନା ଶାଗ ଅ ବୂତ ଆମେ ଯେଉଁ ଶାଗ ଭାଜି ପାରିବେ, ସବୁ ପ୍ରକାରେ ଡାଲି ପକେଇକି। ଆଉ ପରିବା ପତ୍ର ବି ପକେଇକି ଭାଜି ପାରିବେ ଆଉ ଗୋଟା ହଁ ଡାଲମାରେ ବି ପକେଉଚନ୍ତି।
ଆଉ ଯୋଉ ଆମର ହୁଏ ଖରଡ଼ା।
ପାଗ ଖରଡ଼ା ସବୁ ପ୍ରକାରିଆ ଖା ଶାଗ ପକେଇ ଯଉ ଖରଡ଼ା କରୁଚନ୍ତି।
ହଁ ସେଇଟା ବହୁତ ମାନେ ବହୁତ ଭିଟାମନ୍ ଅଛି ସେଥିରେ ନାଇଁ କି?
ହଁ।
ମାନେ ଆମ ଯୋଉ ଦେହ ପାଇଁକା ଯେତିକି ଜରୁରୀ ଆମ ଦେହର ରୋଗ୍ କଇବାକୁ ବି ଅଧା ଭଲ କରିଦିଏ।
ସଜନା ପତ୍ର ବି ଏବେ ପାଉଡ଼ର ମିଳୁଛି ବଜାର ମାନଙ୍କରେ ଦେଖି। ମାନେ ତାକୁ ଲୋକମାନେ ସବୁବେଳେ ବ୍ୟବହାର କରୁଚନ୍ତି। ଦହି ଯୋଉ ଦହି ରାଇତା ଯୋଉ କରୁଚନ୍ତି ତା ଦେହରେ ପକେଇକି ସେ ଖାଉଚନ କି ଯେଏ ତକ୍। ତରକାରୀ ପତ୍ର କଲେ ପାଉଡ଼ର୍ ସିଯେଇ ଦଉଛନ୍ତି ତାହାଦେହରେ ବିକ୍ ତା ଦେହରେ ଭରପୂର ଭିଟାମିନ ନା? ସେଥିପାଇଁ କିନ୍ତୁ ଆମକୁ ଗାଁରେ ମିଳୁଚି, ମାନେ ମାଗଣା ମିଳୁଚି ଆମକୁ ଖାଇବାକୁ।
ଆପଣ ପ୍ରକୃତିରେ ଗୋଟା ଗୋଟା ଆବଦାନ, ଗୋଟା ଔଷଧୀୟ ଗଛ ଭଳିଆ। ଭଗବାନ ଦେଇଚନ୍ତି ନା। ଆଉ, ଆଉ ଆଉ କଣ ଆପଣଙ୍କ ବାଇରେ ଆଉ କି ଗଛ ଅଛି?
ଆମ ବାରିରେ ଅମୃତଭଣ୍ଡା ଗଛ ଅଛି, ପିଜୁଳି ଗଛ୍।
ଓ ହଁ ଅମୃତଭଣ୍ଡା ବି, ମ୍ୟାଡାମ୍। କଣ କଣ କରିହବ?
ଅମୃତଭଣ୍ଡା ତ ମାନେ ତା କଞ୍ଚା, ପାଚଲା ସବୁ ଖାଇପାରିବେ।
ପାଚିଲାରେ ବି ବହୁତ ଭିଟାମନି ପାଚିଲା ଭିଟାମନ୍
ପାଚିଲା ଟା ଛୁଆ ବଡ, ବୁଢା ସମସ୍ତେ ଖାଇଦେବେ। ସୁଗର୍ ଡାଇଜେସନ୍ ପାଇଁ ଭଲ।
ଏଁ
ଚାରିଜାଇ, ତା, ଡାଲମା, ସନ୍ତୁଳା, ଭଜା ବି ଖାଇପାରିବେ। ସିଏ ବି ସେଇ ଡାଇଜେସନ୍ ପାଇଁ ଭଲ।
ତେର ପରିମାଣ ବଢ଼ାଇଥାଏ ଆଉ ଦେହକୁ ସନ୍ତୁଳିତ ରଖିଥାଏ। ମାନେ ଆପଣଙ୍କ ଧର କଷ୍ଠିବେସନ ଅଛି କୁଷ୍ଠବ୍ୟାପିନ ଅଛି ଭଲ ହଉନି ଆପଣ ଦଖ୍। ଡାକ୍ତର କହିବେ କି, ଆପଣ ଖାଲି ସନ୍ତୁଳା ଖାଆନ୍ତୁ, ଭଣ୍ଡା ସନ୍ତୁଳା ଖାଆନ୍ତୁ। ସେଟା ରକ୍ତ ବି ବଢ଼େଇବ। ଆଉ ଆପଣଙ୍କ ଯୋଉ କଷ୍ଟ ଉଁ ଯୋଉ ହଉଛି କୁଷ୍ଠ୍ ତୁ କାଟିନୁ ତାକୁ ବି ମାନେ ତରଳା ଝାଡ଼ାରେ ପରିଣତ କରିଦେବ ସନ୍ତୁଳା ଟା।
ହଁ।
ମାନେ କଣ ସେଇଟା ଶୀଘ୍ର ହଜମ ହେଇଯାଏ ନା?
ହଁ।
ହୁଁ ଏତେ କଷ୍ଟ ହୁଏନି, ତାପରେ ସନ୍ତୁଳାରେ ବି କିଛି ଉଁ
କେନ ଦେମ।
ହୁଁ କିଛି ବି ସନ୍ତୁଳା ରେ କିଛି ତେଲ ମସଲା ବେଶୀ ନଥାଏ ଆଉ ସେଥିପାଇଁ ଦେହ ପାଇଁ ବହୁତ ଭଲ। ଆଉ ଭଣ୍ଡା କୁ ମ୍ୟାଡମ ଆପଣ ଡାଲମାରେ ପକେଇ ପାରିବେ ସନ୍ତୁଳା କରିପାରିବେ ନା କି?
ଛୋଟ ଛୁଆଙ୍କୁ ଏବେ କଣ କହୀଲ ଭଣ୍ଡା ଆଉ ଟିକେ ଜିରା ଗୁଣ୍ଡ ପକେଇକି ତାକୁ ପରଟା ଭଳିଆ କରିକି ଅଟା ଧରେ ଚକଟେଇକି ଦିଅନ୍ତି ଛୋଟ ଛୁଆ ତ ଆଉ ସେମିତି ସିଝା ଖାଇଲେ ସିଏ ଖାଇ ପାରିବେନି ନା। ନ ଟିକେ ବଡ ହେଇଗଲେ ସେ ଜାଣିଯିବେ ତ ତାଙ୍କ ପାଟିିକି ସ୍ଵଦ୍ଧ ଲାଗିବନି ତାକୁ ଭାଜି ଭାଜିକି ଦବ ନହେଲେ ଏମତି ଚକଟିକି ପରଟା କରିକି ଦବ। ଆଳୁ ନ ଦେଇକି ଭଣ୍ଡାରରେ କରୀ ଦେବେ।
ଆଜ୍ଞା ବଢିଆ କଥା କହିଲେ ମ୍ୟାଡ଼ାମ ମୁଁ ଏ ମାଇଣ୍ଡରେ ଜାଣିନଥିଲି ଏଇଟ ବଢିଆ କଥାଟା। ଶିଖିବା ପାଇଁ ମିଳିଲା ଆଉ ଯେଉଁ ମାନେ ଆମର ଯେଉଁ ହେଉଛି କଦଳୀ ଲଞ୍ଚା କଦଳୀ ତାକୁ କେମିତି କଣ କରିବା ଆମ ବାଇରେ ବତଳ କଦଳୀ ହୋଇଛି? ତାକୁ ବି ଚିପ୍ସ କଣ ଏବେ କରୁଛନ୍ତି କେମିତି କଣ ଚିପ୍ସ କରନ୍ତି?
କଞ୍ଚା କଦଳୀ କି ସରୁ ସରୁ କରିକି କାଟିଦବ କାଟିି ଦେଇକି ମାନେ ଗୋଲ ଗୋଲ ସର ସରୁ। ଲମ୍ବା ଲମ୍ବା ବି କାଟି ପାରିବ ତାକୁ ଟିକେ ଗରମ ଏଇଁ ଗରମ କରିବେ ନ ହେଲେ ନାହିଁ ସେମିତି ଏମିତି ବି ଶୁଖିଲା ତାକୁ ଉ ପୋଛି ଦେଇକି ଭଲ ପାଣି ପୋଛି ଦେଇ କି ତେଲରେ ଛାଣିଦେବି ଛାଣି ଦେଇକି ତାପରେ ଲଙ୍କାଗୁଣ୍ଡ, ଲୁଣ ଗୁଣ୍ଡ ଲୁଣ ପକେଇ ଦେଇକି ।
। ସେଇଟା ବହୁତ ଭଲ ଲାଗିଥାଏ ଖାଇବା ପାଇଁ ମାନେ ଦେହକୁ ଯେତିକି ଭିଟାମିନ୍ ବି ଦେବ ପାଟିଟିକି ସେତିକି ସ୍ଵାଦିଷ୍ଟ ଲାଗିବ। ନାଇଁ କି, ହଁ ଆଉ କଦଳୀ ତ ଡାଲମାରେ ବି ପକଉଛନ୍ତି। ଆଉ ମୁଁ ଯେତେବେଳେ ମୁଁ ହଁ ହଁ ମସଲା ଦେଇକି ଭାଜୁଛନ୍ତି ବି, ଆଉ ଆଉ ବେଶ ତାର କଣ ପାଚିଲେ ବି ଖାଉଛନ୍ତି ନା ଇ କି?
ହୁଁ।
ହୁଁ।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
ଆଉ ଆମ ଆମର ବି ସେମି ଆଜ୍ଞା, ହ ଆମ ଗଛ ଏବେ ଗୋଟେ ପରିବା ଆସୁଛି ଆମର। ଏଇ ବାଇ ଘର।
ହଁ।
ଏଇ ଯୋଉ । ଆମର ବାରିଘରେ ହଉଛି ଜହ୍ନି। ମାନେ ତରଡା ଏଇ ତରଡା ଟିକେ ବେଶୀ ଲୋକ ମାନେ ଇଏ କରୁନାହାନ୍ତି। ଜହ୍ନି ସାଙ୍ଗ କୁ ଯଦି ଜହ୍ନିର ଆମେ ଆଁ ଗୁରୁତ୍ୱ ଦଉଛନ୍ତି ଆମେ ହଁ। ସେ ତରଳ ତରଡ଼ା ବି ଦିଟା ପିତା ଥାଏ ମିଠା ଥାଏ ଜନ୍ନି ଯେମିତି ପିତା ମିଠା।
ହୁଁ, ତରଡ଼ା ଟା କେହି ଚାଷ କରନ୍ତିନି। ଚାଷ କରନ୍ତି ନି ସେଇଟା ମାନେ ମନକୁ ଉଠିକି ହୁଏ। ତାପରେ ଏଟା ଗାଁ ଗହଳିରେ ମାନଙ୍କରେ ହୁଏ ବୋଲି ସେ ଗାଁ ଲୋକମାନେ ଇଏ କରନ୍ତି। ଆଉ ଆଉ ବଜାର ଲୋକ ତ ତା ସବୁ ଜାଣନ୍ତିନି। ହଁ ଆମ ବାଇରେ ବି ହୁଏ।
ବହୁତ ବ ବଢିଆ ଲାଗେ ମାନେ ଶାଗ ଭଜା ରେ ପକେଇଦବ ବଢିଆ ଲାଗିବ।
ହଁ, ସିଏ ବଢିଆ ଭାଜି ଦେଲେ ନରମ ଜହ୍ନି ବି ଠୁ ବଢିଆ ମିଠା ଲାଗେ।
ମିଠା ଲାଗେ। ଆଉ ଏଇତ ଲାଉ ତ ହୁଏ ଆଉ ପାଣି କଖାରୁ, ଲାଉ ଆଉ ମାନେ ମଞ୍ଜି ଲଗାନ୍ତି ସେ ଗୋଟେ ଗଛରେ ଯେ ମାଡିବ ଗଣ୍ଠିଆ ଗଣ୍ଠି ଫୁଲ ଫୁଟିବ ତ ବହୁତ ବହୁତ ହବ। ନାଁ କି, ପାଣି କଖାରୁକୁ ମାଡାମ କଣ କଣ କରନ୍ତି?
ପାଣି କଖାରୁ ତାକୁ ତରକାରୀ କରନ୍ତି ରାଇତା କରନ୍ତି। ଖଟା ବି କରୁଛନ୍ତି ତାପରେ ଯୋଉ ଗୋଟେ ଆସେନି ପିଠା ମିଠା। ଉଁ ମିଠା ଟାଇପ୍ ର ସେଇଟା ବି ତାକୁ କରୁଛନ୍ତି।
ହଁ, ଆଉ ତାର ବେଶୀ ଉପଯୋଗୀ ହୁଏ। କୋଉଟା କହିଲ ଯୋଉ ଲାଉ ଥାଳ ଧରନ୍ତିନି ଆସନ୍ତି ଯୋଉ ମାଗିବାକୁ ପଣ୍ଡା ପୁଅ। ଯୋଗୀ ମାନେ ଯୋଉ ଲାଉ ଥାଳ ଧରନ୍ତିନି!
ହଁ। ତା ଖୋଳଟାକୁ ସେ ମାନେ ପୁରା ପାକଳ ହେଇଥାଏ ଯୋଉଟା ତାକୁ ସାଇଜ ରେ କାଟିକି ଛଡେଇକି ଶୁଖେଇକିନା କରନ୍ତି।
ସେଟା କେମିତି ଜମା ଭାଙ୍ଗେନି ଯେମିତି ମାଟି ପାତ୍ର ଭଳିଆ ହେଇକି ରହେ ନା!
ହଁ କେମିତି ତାଙ୍କର କରନ୍ତି କାଇଦାରେ ଆଉ।
ହଁ କେମିତି ସେଇଟା ଫାଟେନି, ସେଇଆ ମୁଁ ବେଳେ ବେଳେ ଭାବେ ହଁ ପଡିଲେ ଫା ଯାଏ ଯୋଉ ଜିନିଷ ଟା ସେ ଏତେ ରହୁଛି ତା ଭିତରେ ଏତେ ଚାଉଳ ପଉଛି ଏତେ ପନିପରିବା ପଉଛି। କେମିତି ଲାଉ ପାଣି କଖାରୁ ଏତେ ରକମର ଥାଳ କରୁଛନ୍ତି।
ତାପରେ ଲାଉଟାକୁ ଲାଉକୁ ଏବେ ଯୋଉ ଅଛି କଣ କହିଲ ପେଟ ସଫା ପାଇଁକା ମାନେ ପୁରା କଣ କୁହନ୍ତି ତାକୁ ଡିହାଇ ଡ୍ରେଟ୍ ଯୋଉ ହେଇଯାଉଛନ୍ତି ତାକୁ ଇଏ କରିବା ପାଇଁ ଆଉ ପୁରା ପେଟରୁ ସବୁ ମଇଳା କାଢିବା ପାଇଁ ସବୁ ଲାଉ ଲାଉକୁ ଏବେ ସକାଳେ ଜୁସ୍ କରିକି ପିଉଛନ୍ତି। ଡକ୍ଟର କହୁଛନ୍ତି ଯେ ତମେ ଜୁସ୍ କରିକି ଖାଲି ପେଟରେ ପିଅ। ଖାଲି ଲାଉକୁ କଳା ଲୁଣ।
ଆଜ୍ଞା, ହେଇଗଲାଣି। ଆଗେ ଲୋକ ଖାଇବା ବି ପସନ୍ଦ କରୁନଥିଲେ ଏଁ କଣ ଏତେ ପରିବା ଭିତରେ ଲାଉ ଖାଇବ।
ଲାଉଟା ବୋହୁତ ଔଷଧିୀୟ ପରିବାରେ ଗଣା ହେଇଗଲାଣି।
ହଁ, ଆଜ୍ଞା। ଯୋଉଟା କି ଥିଲା କଲରା ଖାଲି ଥିଲା ନାଇଁ କି? କଲରା, ଭଣ୍ଡା ଛଡା ଆଉ କିଛି ଏତେ ଇଏ କରନ୍ତିନି। ଡକ୍ଟର ମାନେ ତ ବେଶୀ କଲରା ଖାଇବାକୁ କୁହନ୍ତି ଆଉ ଭଣ୍ଡା ଅମୃତ ଭଣ୍ଡା ଖାଇବାକୁ କୁହନ୍ତି ନା।
ହଁ।
ଅମୃତଭଣ୍ଡା ପାଚେଲା ହେଉ କି କଞ୍ଚାହେଉ କହନ୍ତି ଅମୃତଭଣ୍ଡା ଖାଇବ। ଆଉ କଲରା ଖାଇବ। ଆଉ କଖାରୁ କୁ ଏତେ ଇଏ କରନ୍ତିନି ବ ବୋଇତ କଖାରୁ ହଉ କି ଆମର ଅର୍ଜୁନ କଖାରୁ ହଉ, କି ଲାଉ ହଉ, କି ପାଣି କଖାରୁ ହଉ ତାକୁ ଏତେ ଖାଇବା
ଖାଇବାକୁ ମାନେ ବହୁତ ପରିମାଣରେ ଖାଆନ୍ତିନି କିନ୍ତୁ ନର୍ମାଲ ଯେତିକି ଖାଇବା କଥା ଖାଇଲେ ଚଳିବ, କିଛି ନାହିଁ।
ହୁଁ ହୁଁ, ଯେମିତି ତାକୁ ଟିକେ ଟିକେ ଯଦି ସପ୍ତାହରେ ଡାଲମା କରିଦିଅନ୍ତୁ।
ହଁ।
ଡାଲମାର ବ୍ୟବହାର କରନ୍ତି କଖାରୁକୁ ବେଶୀ ବି ଇଏ କରନ୍ତିନି। ଆଉ ମାନେ ଆମ ବାାଇରେ ଗୋଟା ତାଳ ଗଛ ଅଛି ତାଳକୁ ବି କେତେ ବଢିଆ ଲାଗେ। ତାଳ କହିଲେ ତା ମାନେ କଶି ଟାଇମ ରେ ପାକଳ ହେଇଥିବ। ତା ପାଣିକି ଖାଇପାରିବ ଆଉ ତାଳକୁ କାମୁଡିି ଖାଇବ ସେଇଟା ବଢିଆ ଲାଗେ। ଆଉ ଯେତେବେଳେ ଟିକେ ପାକଳ ହେଇଯାଇଥିବ ସେଇଟା ତା ଦେହରେ ପାଣି ବେଶୀ ନଥିବ। ଥିବ କିନ୍ତୁ ଯେଉଁ ପାଖଳିଆଟା ଖାଇବାକୁଟିେ। ଟେଷ୍ଟ କେତେ ଲାଗେନି କେତେ ସୁଆଦ ଲାଗେନି ଆପଣ ତାଳ ଖାଇଛନ୍ତି।
ଖାଇଛି କିନ୍ତୁ ପାଚିଲା ତାଳରେ ଯୋଉ ପିଠା କରନ୍ତି ପିଠା ବି ଖାଇଛି।
ଆଜ୍ଞା ହଁ କେମିତି ସେ ଅରୁଆଚାଉଳ ଭେଦେଇକି ତା ଦେହରେ ବା
ହଁ ହଁ ଅରୁଆ ଚାଉଳ ଭେଦେଇକି ଅଲଗା ବାଟିବା ତାପରେ ସେ ତାଳ ପାଚଲା ତାଳ ହଳଦିଆ ହେଇଯାଇଥିବ ନାଇଁ। ସେ ଚିତଉ ପିଠା କଲା ଭଳିଆ ସେମିତି କରନ୍ତି।
ଯୋଉ ତାଳ ପୁରା ହଳଦିଆ ହେଇଯିବ। ଓଁ ହଁ ହଁ ହ ହଁ
ଆପଣ ବି କେବେ ଟ୍ରାଏ କରିବେ।
ହଁ ହଁ ମ୍ୟାଡ଼ାମ ହଁ ମ୍ୟାଡ଼ ରଖୁଛି ବହୁତ ଭଲ ଲାଗ